ଲୋ।
ହ୍ୟାଲୋ ହଁ ଦିଦି।
କଣ କରୁଥିଲ।
ଏଇ ଏଇଠି ବସିଥିଲୁ ଆଉ ଖାଇବାକୁ କହୁଛନ୍ତି ତ ହଁ ଖାଇବିନୁ ଖାଇବକୁ ଯାଉଛୁ ଆଉ ହଉ
ଆଉ ସମସ୍ତେ ଖାଇଲେଣିି।
ନା ସମସ୍ତେ ଖାଇଲେଣି ଆଉ ଖାଲି ଆମେ ଏ ଦୁଇ ତିନି ଜଣ ଅଛୁ ଆଉ
ଖାଇନୁ ଯା ହାରରିକା ମୁଁ ଶାସୁ ଆଇଁ ଖାଇନୁ।
ଅ ହ ହଁ ମୁଁ ଖାଇ ପିଇକି ଏଇଠି ବାସନ ଫାସନରେ କିମ୍ବା ଧୁଆ ଧୁଇ କରିକି ବିଛେଇବୁଛା କି ଶୋଇବୁ ଆଉ ଗରମ ତ ଆଜି ଲାଗୁନି ଟିକେ ଥଣ୍ଡା ଲାଗୁଛି ବର୍ଷା ହେଇଥିଲା। ନହେଲେ ଏତେ ଗରମ ହୁଏ ଯେ ବାହାରେ ବସିଥାଏ ଏବେ ଖାଇଲୁ ସାଙ୍ଗ ହେଇକି। ଏବେ ଶଇଲା ସରିକି ବାସନ ଫାସନ ହରାଇ ରାଜି ଆ
ଆଉ।
ଆଉ କଣ କରୁଛ। ଆଉ ତମେ କଣ କଣ ଭଲ ରେପ୍ସିପି ହେଲେ କଣ ଭଲ ଆଇବୁ। ଖାଇବା ଜିନିଷ ବନେଇ କର।
ମୁଁ ହଁ ଏତେ ବେଶୀ ସେ ଆମ ଘର ଇଏ ଖାଦ୍ୟ ଅ ସବୁଠୁ ତ ଯାହା ହେଲା ଆମ ଘ ଦେହ ପାଇଁ ହଁ ଦେହ ପାଇଁ ରାତି ବା ହେଲତ ଖ ଏକା ଲୋକ ଗାଁ ଗହଳି ଅନେକ ସେ ଯାହାହେଲେ ପ ପଖାଳ ଟା ମେନ ଆଗ ପଖାଳ ରାତି ପାଇଲେ ସେ ଶାଗ ଭଜା ବଢି ଚୁରା ଆଉ ବାଇଗଣ ହଜା ଆଉ ଏସବୁ ଇଏ ଆଉ ଖାଉ ଆଉ ଆଉ କଣ ଆଉ ରେସିପି ଖାଇବା ଏ ବିଷୟରେ ତ ଯୋଉ ଆପଣ? ଆଜିକାଲି ଯୋଉ ହଉଛି ମାନେ ବିରିୟାନୀ ସବୁ ଏରା ବାହାରେ ଯୋଉ କିଣିକି ଉଁ କଣ ସେଟା ତାର କଣ ପକଉଛନ୍ତି ହେଇଟା ସ୍ଵାସ୍ଥ୍ୟ ପ୍ରତି ବହୁତ ମାନେ ଖରାପେ ଆଉ ଆମେ ଏଠି ଘରେ ସେ ଜିନିଷ ଟା କରିକି ଖାଇଲେ ବହୁତ ଭଲ ସେଟା ଆ ଏବୁ ଏ ଜାଣିଛ ତମେ କେମିତି କରାଜାଏ।
ହୁଁ ବିରିୟାନୀ?
ହଁ।
ହଁ ଘରେତ ବନେଇକି ଖାଇବ ବାହାର ବିରିୟାନୀ ଅପେକ୍ଷା ଆମେ ଘରେ ଖାଇବାକୁ ପସନ୍ଦ ଘରେ ବି ବହୁତ ଟେଷ୍ଟ ବନାହୁଏ ବାହାରେ ତ ସବୁ ମାନେ ଉ ବା ତେଲ ଫେଲ ମାନେ ସେଇ ତେଲ ସେଇ ତେଲ ପୁଣି କଣ କରନ୍ତି ଚିକେନ ମସଲା କଣ ମସଲା ଫସଲା କହନି ଆମେ ଟିକେ ପସନ୍ଦ କରୁନି ବାହାର ଜିନିଷ ଖାଇବା ପାଇଁ ଏତେ। ସେଥିପାଇଁ ଘରେ ପ୍ରାୟ ଟାଇମ୍ ଭେଜ୍ ବିରିୟାନୀ ହଉ ନନ୍ଭେଜ୍ ହଉ ଯାହା ହଉ କି ଘରେ ବନେଇି ଖାଉ। ଅଧା ଆଇଁଷ ବେଶୀ ଟିକେ ଚିକେନ ବିରିୟାନୀ ଟା ଭଲ କରେ। ଆଉ ସାଧାରେ ପନିର ଏମିତି କରେ ଭଲ ଆଉ। ଚିକେନ ବିରିୟାନୀରେ ଚିକେନ ତ ଆଣିଥିବ? ତମ ମାନଙ୍କୁ ଯେତିକି ଖାଇବା ଅନୁସାରେ ବଡ଼ ବଡ଼ ପିସ୍ କରିକି। ଲେଗ୍ ପିସ୍ ଆଣିଥିବ ଆଉ। ଚାଉଳ ତାର ଯଉ ବିରିୟାନୀ ଚାଉଳ ବିରିୟାନୀ ମସଲା ଅହ ଆଣିଥିବ ଆଉ ଦହି ବି ଟମାଟର ସବୁତାର ମସଲା ଫସଲା ରେଡ଼ି କରି ରଖିଥିବ ଫାଷ୍ଟେ ଆଉ ପାଣି ଗରମ ପାଣି ଦେଇ ସବୁ ଗୋଟା ଗରମ ମସଲା ପକେଇଦେବ। ହେଲେ ହେଲା ସବୁ ଆସେ ଯଉ ପ୍ୟାକେଟ୍ ଗୋଟା ମୋର ମସଲା ସବୁ ପକେଇଦବ ଗୋଟେ ଗୋଟେ ପକେଇଦବ। ଆଉ ଜିରା ପକେଇଦବ ସେଥିରେ ଟିକେ ଲେମ୍ବୁଚିପୁ ପୁଡ଼ିଦେବ ଗୁଆଘି ଟିକେ ପକେଇ ଦବ ତାପରେ ଚାଉଳକୁ ପକେଇଦବ ବିରିୟାନୀ ଚାଉଳକୁ। ତାର ଟାଇମ୍ ଥିବ ଦଶରୁ ପନ୍ଦର ମିନିଟ୍ ସିଏ ହବ। ମାନେ ପୁରା ସିଝି ଗଲେ ଭଲ ଲାଗିବନି ପୁରା ଟାଣ ଥିଲେ ବି ଭଲ ଲାଗିବନି ଟିକେ ମଝିଆ ମଝି ହେଇଥିବ ସେ ଫୁଣି ତାକୁ ଦମ ଦିଆ ହେଲାବେଳେ ଟିକେ ସିଝିବ ତାପରେ ତାକୁ ଛାଣିଦବ ଚାଉଳକୁ ଛାଣିକି ରଖିଦବ ତା ଭିତରେ କିନା ବିରିୟାନୀ ମ ସଲା ରେଡ଼ି କରି ରଖିଦେଇଥିବ ପିଆଜ ରସୁଣ ଅଦା ବାଟିକି। ଚିକେନ୍କୁ ଟିକେ ମ୍ୟାରିନେଟ୍ କରିକି ରଖିଦେଇଥିବ ଅ ଦଶ ପନ୍ଦର ଚି ଚିକେନ ଆଣିଲା ପରେ ତାକୁ ଗୋଳେଇ ଗୁଳାକି ରଖିଦେଇଥିବ ଦଶ ପନ୍ଦର ମିନିଟ୍ ପାଇଁ ତାପରେ ମସଲା କଷିବ ତେଲ ପକେଇକି ସେ ପିଆଜ ପିଆଜ ଟିକିଏ ଆଗେ ଅଧିକ ଟିକି କା ଟିକେ ଛାଣିଦବ ହେରା ରଖିଥିବ ବିରିୟାନୀରେ ଦମ୍ ଦେବା ପାଇଁ। ତାପରେ ମସଲାକୁ ଛା କରିଦେବ ଯେମିତି ଚିକେନ୍ କରନ୍ତି ଚିକେନ ତରକାରୀ ସେମିତି ସବୁ ଆଳୁ ପିଆଜ ରସୁଣ ଅଦା ଆ ତାକୁ କଷିବ କଷିିସାଇଲା ପରେ ସେଥିରେ ଟିକେ ଥଣ୍ଡା ହେଇଗଲା ପରେ ଦହି ଟିକେ ପକେଇବ। ଅଧିକ ଟିକେ ଦହି ପକେଇବ ନହେଲେ ଛିଡିଯିବ ଯଦି ସେଇଟା ଗରମ ଥିବ ସେଇଟା ଛିଡିଯିବ। ତାକୁ ଟିକେ ଥଣ୍ଡା ହେଲା ପରେ ବନ୍ଦ କରି ରଖିଦବ। ଜେନ ଥଣ୍ଡା ହେଲା ଟିକେ ଦହି ପକେଇ ଗୋଳେଇଦବ। ପୁଣି ତାକୁ ଇଏ କରିକି ଚିକେନ ପକେଇବ ଚିକେନ ପକେଇଲା ପରେ ଚିକେନକୁ କଷିବ ଚିକେନରୁ ପାଣି ବାହାରିବ ତାପରେ କଷି କଷି ତାକୁ ଘୋଡେଇ ଘୋଡେଇ ଯେମିତି ଚିକେନ ହେଇଯିବ ପୁରା ସିଝିଯିବ ତାପରେ ଟିକେ ମାନେ ଗ୍ରେଭି ଟାଇପ୍ର ବେଶୀ ଶୁଖିଲା କରିବନି କି ପୁରା ବେଶୀ ପାଣିଆ କରିବନି। ଜେନ୍ତି ବିରିୟାନି ସେ ଏମ୍ ଟିକେ ଖାଲି ଯୁକୁଜୁକିଆ ଭଳିଆ କରିକି ତାପରେ ବିରିୟାନୀ ଚାଉଳକୁ ଫାଷ୍ଟ ଦବ ତାପରେ ଚିକେନ ଦବ। ପୁଣି ସେଥିରେ ପକେଇବ ପୋଦିନା ପତ୍ର ଧଣିଆ ପତ୍ର ଆଉ ଗୁଆ ଘିଅ ଟିକେ ଗୋଲମରିଚ ପାଉଡ଼ର ଟିକେ। ପକେଇକି ତାକୁ ପୁଣି ଯେ କଲର ପକେଇବ କଲର ପକେଇବ ଘରେ ତ ଖାଇଲେ ତ କଲର ଫଲର ନ ପକେଇଲେ ଭଲ କାରଣ କଲର ଦେହ ପାଇଁ କେମିକାଲଟା କଲର୍ ଦେହ ପାଇଁ ବହୁତ ଖରାପ। ଆଉ ତାପରେ ସେମିତି ପୁଣି ଆଉଥରେ ସେମିତି ବିରିୟାନୀ ପକେଇଦବ। ଚାଉଳ ପକେଇ ଦେଇକି ଉଁ ପୁଣି ସେ ଚିକେନ୍ ଦେଇ ତାପରେ ଆଉଥରେ ପୁଣି ଚାଉଳ ପକେଇକି ତାକୁ ଭଲସେ ପ୍ରେସରରେ କର କି ଯେଉଁ ଡେକ୍ଚିରେ କଲେ ବି ତା ଘରେ ଅଟା ଟିକେ ଗୁଳା କରିଦେଇଦେବେ। ଯେନ୍ତି ତା ବାମ୍ଫଟା ବାହାରକୁ ଆସିବନି। ସେ ବାମ୍ଫଟା ଭିତରେ ରହିଲେ ତା ଡମ୍ଟା ହିଁ ଟେଷ୍ଟ ଲାଗିବ ବେଶୀ। ପୁଣି ଟିକେ ଏମିତି ଗୁଆଘିଆ ପକେଇଦବା ତା ଯୋଉ ପିଆଜ ଟା କାଟିକି ଚୁନ ଚୁନ କରି ପୁରା ଛାଣିକି ରଖିଥିବ ସେ ପିଆଜ ଗୁରା ବି ଟିକେ ପକେଇଦବ ଆଉ ସେ ପୁଦିନା ପତ୍ର ଧଣିଆ ପତ୍ର ଟିକେ ବିରିୟାନୀ ମସଲା ଛିଞ୍ଚ ଛିଞ୍ଚିକା ଛିଞ୍ଚ ଛିଂଚିକା ତାକୁ ରଖିଦବ ରଖିସାରିଲା ପରେ ଦେନ୍ ଦଶ ମିନିଟ୍ ଖଣ୍ଡେ ପୁରା ଲୋରେ ଲୋ ଫ୍ଲେମ୍ ରେ ତାକୁ ଇଏ କରିବ ଜୋରେ ହାଇ କରିବନି ନହେଲେ ତଳ ପୋଡିଯିବ। ପୁରା ଲୋ ରେ କରିବ ତାପରେ ସେମିତି ରଖିଦେଇଥିବ ସାଙ୍ଗେ ସାଙ୍ଗେ ଏଇଠୁ କଚମ୍ବର୍ କରିଦେବା କାକୁଡ଼ି ଆଉ ଗାଜର ପିଆଜ ଦହି ପକେଇକି କଚେମ୍ବର କରିଦେବ ଆଁ କଞ୍ଚାଲଙ୍କା ଧଣିଆ ପତ୍ର ଆଉ ଗୋଲମରିଚ ପାଉଡ଼ର। ଆଉ ଖାଇଲା ବେଳେ ଲୁଣ ଟା ପକେଇବନି ଦହିଟା ଫି ଫାଟିଯିବ ଖାଇଲା ବେଳେ ଟିକେ ଇଏ ବ୍ଲାକ୍ ସଲ୍ଟ ପକେଇଦବ ଏ ଯୋଉ ବିଟ ଲୁଣ ଟିକେ ପକେଇଦବ ଟେଷ୍ଟ ଲାଗିବ ପୁରା। ଯେତେବେଳେ ଖାଇବ ସମସ୍ତେ ସାଙ୍ଗ ହେଇକି ବସିବ ଗରମ ଗରମ ପୁରା ଖୋଲା ହବ ଇଏ ସାଙ୍ଗେ ସାଙ୍ଗେ ସମସ୍ତଙ୍କି ମାନେ ବା଼ଢିଦବ ଯେ ମାନେ ସେ ସମସ୍ତେ ସାଙ୍ଗ ହେଇକି ଖାଇଦବ। ଟେଷ୍ଟ ଲାଗ ଟିକେ ଥଣ୍ଡା ହେଲେ ଏତେ ଭଲ ଲାଗେନି। ଗରମ ଗରମ ଖାଇବ ପୁରା ଟେଷ୍ଟ ଲାଗିବ।
ଓହୋ। ହଉ ଆଉ କେବେ ହେଲା ମୁଁ ବି ଆମ ଘରେ ସେମିତି ଯୋଉ ବିରିୟାନୀ ପ୍ରସ୍ତୁ ସ୍ତୁତ କରିବି ସମସ୍ତୀଙ୍କୁ ଖୁଆଇବି ତମଠୁ ତ ଶୁଣିଲି ଆଉ ଏତେ ମାନେ ଘରେ କଲେ ହଁ ଯେ ଯେତେ ହେଲେ ଆମ ବାହାର ମାନେ ମାନେ ଖାଇବାଠୁ ଘରେ ଯେକୌଣସି ଖାଇବା ବନେଇବା ଆମ ଦେହ ସ୍ୱାସ୍ଥ୍ ସ୍ଥ୍ୟ ପ୍ରତି ବି ମାନେ ଭଲ।
ହ
ରହିବ ଆଉ ହୋଉ କରିବି ତାହେଲେ କେବେ ଆଉ। ଆଉ ଜାଣିଛନ୍ତି କି ଆଉ ପୋଡ ପିଠା ହେଲା ରଜରେ ସ୍ପେଶାଲ ହଉଛି ପୋଡପିଠା ଆଉ ପୋଡପିଠା କେମିତି ତିଆରି କରନ୍ତି? ହୁଁ ତାକୁ ଆଗ ହେଲା। ଯୋଉ କଣ ଆଗ ଚାଉଳ ବତୁରାଇ ଦବ। ତାକୁ ଚାଉଳ ବତୁରେଇକି ଉ ତାକୁ ଅଧ ଘଣ୍ଟେଇ କି ପାଖାପାଖି ତାକୁ ଭିଜେଇ ଦବ ବତୁରଇକି ତାକୁ ଛାଣିଦବ। ଫୁଲାକୁ ଛାଣିକି ତାକୁ ପୁରା ବାଟିକି ମାନେ ପାଲିସ କରିଦବ ଚୁନା ଚୁନା ଯୋଉ କୁହନ୍ତି ଚୁନା କରିଦବ ତାପରେ ଯୋଉ ପାଣି ତାକୁ ସିଝେଇକି ପାଣି ଟା ଫୁଟିଲା ପରେ ତାକୁ ଯାହା ଯୋଉ ଉ ଯୋଉ ଗୋଲମର୍ଚ ହଉ ଇଏ ହଉ ଯୋଉ କଣ ତେଜ ପତ୍ର। ସବୁ ତାକୁ ପକେଇ ଦବ, ପକେଇ ଦେଇେକି ସେ ଯୋଉ କରିଥିବ ଚୁନା ତାକୁ, ନାଇଁ ଆଗ ଯୋଉ ଗୁଡ ଗୁଡରେ ଦେଲେ, ଗୁଡ କରି, ଗୁଡରେ ତାକୁ ମାନେ ପାଣିରେ ଗୁଡ ଗୁଡ ଇଏ ଦେଇଦବ, ଗୁଡ ଟା ଇଏ ହେଇ ସାରିଲା ପରେ ଟିକେ ଫୁଟିଲା ପରେ ପାଣି ଟା ତାପରେ ଯଉ ଚୁନା କୁ ଜନ୍ତି ଦବ। ଯହା ତମେ ପକେଇ ପାରିବ ଯୋଉ ହୁଁ ହଉଛି ଛେନା ହଉ ନଡିଆ ଉ କାଜୁ ହଁ ବାଦାମ ଯେ କଣ ଯାହା ବି ହଉ, ସେଇ ଯନ୍ତୁଣୀ ରେ ପକେଇକି ତାଉ ଜନ୍ତ ଦବ ପ୍ରଥମେ ଜାନ୍ତି ଦବ ତାପରେ ଜନ୍ତୁଣି ଟା ଦେଖିବ ହାତରେ ଟିକେ ମାନେ ମାନେ ଜନ୍ତୁଣି ଟା କଡେଇରୁୁ ନ ଲାଗୁଥିବ ଯେମିତି ହେଇଯିବ ଜାଣିବା ଯନ୍ତୁଣ ଟା ହେଇଯାଇଛି କଡେଇରେ ନ ଲାଗିଲେ ଆଉ ହାତରେ ଟିକେ ବି ଲାଗୁନଥିବ ଟିକେ ତାକୁ ଆଣିକି ଯନ୍ତୁଣୀ, ପ୍ରସ୍ତୁତ ହେଇଗଲା ତାର ହେଇଗଲେ ତାକୁ ପଅ ବାହାରକୁ ବାହାର କରିଦବ ହଁ ବାହାର କରିଦେଇକି ତାକୁ କଣ କରିବା ନା ଯୋଉ ଜନ୍ତୁଣି ଟାକୁ ଗୋଟେ ପାତ୍ରରେ ତାକୁ ସବୁ ଯନ୍ତୁଣୀ କିି ଢାଳିଦବ ଢାଳିକି ଦେଇ ଦେଇେଇକି ତାକୁ ତଳେ ଫାଷ୍ଟ ଟିକେ ଘିଅ ଦେଇଦବ ପ୍ରଥମେ ଘିଅ ଟିକେ ସେ ଯୋଉ କଦଳୀ ପତ୍ର ହଉ ଆମ ଯୋଉ କଦଳୀ ପତ୍ର ହଉ ଯୋଉ ହଳଦୀ ପତ୍ର ସେଟା ତ ଅଧିକ ମାନେ ବାସେ ଭଲ ଆଉ କଦଳୀ ପତ୍ର ବି କଲେ ହବ କଦଳୀ ପତ୍ର ଦେଇକି ତାକୁ ଘିଅ ଦେଇକି ସେ ଯୋଉ ପିଠଉକୁ କୁ ଯନ୍ତୁଣିକି ତାପରେ ଦେଇଦବ ତାପରେ ଯୋଉ ମାଟି ହାଣ୍ଡି ଉପ ଯୋଉ ମାଟି ହଉ କି ନହେଲେ କଡେଇ ହଉ ତାକୁ ଦେଇକି ନିଆଁରେ ତାକୁ ବସେଇଦବ ବସେଇ ଦେଇକି ଉଁ ତାପରେ ମାନେ ସେ ଯନ୍ତୁଣୀ କି ରଖିଦବ। ଯନ୍ତୁଣିକି ରଖିକି, ତାପରେ କଦଳୀ ପତ୍ର ଦେଇକି, ତା ଉପରେ ଅଙ୍ଗାର ଅ ଯାହା ତାାପରେ ନିଆଁ ଦେଇଦବ ଦେଇ ଦେଇ ଦେଲା ପରେ ତାପ ଅଧଘଣ୍ଟେ ଅ ଅଧଘଣ୍ଟେ ପୋଡପିଠା ର ପଡି ମାନେ ଅଧଘଣ୍ଟେ ହେଇଗଲେ ହେଇଯିବ ପୋଡ ପିଠା ମାନେ ଦେଖିବ ଓହ୍ଲେଇକି ତାପରେ ପିସ୍ ଫିସ୍ କରି କାଟିକି ଇଏ କରିକି ଖାଇବ ଦେଖିବ ବାହାରି ଭଲ ଲାଗିବ ପୋଡ ପିଠାଟା।
ଯାହା ହଉ ତମେ କହିଲା ଆମେ ତ ପୋଡ ପିଠା ଶିଖିନଥିଲି କି ଜାଣିନଥିଲି। କହିଛ ମାନେ ବଢ଼ିଆ ହେଇଥିବ, ମାନେ ତମ କଥାରୁ ଲାଗୁଛି ପୋଡ଼ପିଟା ବହୁତ ଟେଷ୍ଟ ହେଇଥିବ ଇଚ୍ଛା ହେଲାଣି ମାନେ ଏମିତି ଖାଇବା ପାଇଁ କିଏ ଟିକେ ବନେଇକି ଦେଲେ ଖାଆନ୍ତି ରଜରେ ମୁଁ ଖାଇଥିଲି ହେଲେ କ୍ଷୀର ପୋଡ ପିଠା ଖାଇଥିଲି ଏଇ ଯୋଉ ଗୁଡ ପୋଡ ପିଠା କହୁଛ ସେଇଟା ଖାଇଛି ହେଲେ ଏ ରଜରେ ଖାଏନି ରଜରେ କ୍ଷୀର ହ ଯେଉଁ ସଂକ୍ରାନ୍ତି ଥିଲା ତ ଆଉ ସେଇଟା ପୋଡ଼ି ପାଇଲେନି ଚୁଲିରେ ପୋଡ଼ନ୍ତିନି। ଖାଲି ସିଝେଇେଇକି ପ୍ରେସର କୁକର ରେ ମାନେ ତାକୁ ଇଏ କରିଥିଲେ ଏ ଥିଲେ ତମ ପି ପିଠା ଭଲ ଲାଗଲେ କେବେ ଦେଖିବା ଆସିଲେ ମୋ ପାଇଁ ସେ ପିଠା ନେଇକି ଆସିବ ପୋଡ଼ ପିଠା। ହଁ ପୋଡ ପିଠା ଶୁଣକିିବି ଏବେ ଇଚ୍ଛା ହେଲାଣି। ହ ହଉ ହଉ ତାହେଲେ ରଖ କାଲି ଆମ କଥା ହେବା ଆଉ ପରେ ଆଉ।
ହଉ।